ଶୁଭ ସକାଳ।
କଣ କରୁଛନ୍ତି।
ଏ ଟିକେ ଦିହ ଭଲ ଲାଗୁନି ଏଇ ଯୋଉ ଟିକେ ଯୋଉ ପୂଜା ସାରିକି ବସିଥିଲି ଗ୍ୟାସ ହେଇଯାଇଛି ପେଟ ଭଲ ନାଗୁନି।
ଓହୋ।
କଣ ଖାଇବି କହିଲା ଟିକେ ଭଲ ଲାଗିବ।
ଏଇ ଗରମ ପାଣି ଆଉ ଜୁଆଣି ଟିକେ ଖାଇ ଦେଉନାହାଁନ୍ତି।
ଓହୋ ଉଷୁମ ମାନେ ପାଣି ଉଷୁମ ଉଷୁମ ଥିବ।
ହଁ ଟିକେ ନଖ ଖ ଉଷୁମ ଥିବ ପାଣି ଆଉ ଜୁଆଣି ଖାଆନ୍ତୁ। କମିଯିବ। ଏ ଆଜିକାଲି ତ ଖାଇବା ପିଇବା ଟିକେ ଏଳୁ ସେଳୁ କଣ ହେଲେ। ଦେହ ପା ଅସୁସ୍ଥ ହେଇଯାଉଛି ଆଉ।
ହଁ ବା, ଆଉ ଆପଣ କଣ କରୁଥିଲେ।
ନାଇଁ କରିବୁ କଣ ଏଇ କାଲି ସବୁ ଆମର ସେ ନଣନ୍ଦ ଜଣେ ତାଙ୍କର ବାହାଘର। ଥିଲା ଯାଇଥିଲୁ ସେଇ ପିଲାମାନେ ସବୁ ଯୋଉ ଲୁଗାପଟା ପିନ୍ଧିକି ଯାଇଥିଲେ। ଆ ସେଇଟା ଟିକେ ଯାଉଛି ସଫାସଫି କରିବି ତାଙ୍କର।
ତାଙ୍କ ବାହାଘର ଭଲରେ ଭଲରେ ହେଲା।
ହଁ। ବାହାଘର କଲେ ତୁ କିନ୍ତୁ ତ ବର୍ଷା ତ ହେଇକି ଟିକେ ଅସୁବିଧା କଲା ବେଶୀ।
ଆପଣ ସରିଲା ପରେ ଆଇଲେ ବାହାଘର।
ନାହିଁ ଆମେ ରହିପାରିଲୁନି ପିଲାମାନେ। ଆଗେ ପଳେଇ ଆସିଥିଲି ତ ଆଉ ସେଥିପାଇଁ। ଆମେ ରହିଲୁନି ରାତିରେ ପଳେଇ ଆସିଲୁ।
ଓହୋ।
ବର ଆସିଲାଠୁ ଆମେ ପଳେଇ ଆସିଲୁ ଆଉ।
ହୁଁ ହୁଁ ମଁ ବର ଭଲ ଦେଖିବାକୁ?
ହଁ ବରଟି ଭଲ ଦେଖିବାକୁ ଆଉ କା ଦୁଅ ରେ ତ ସେ ଯୋଉ ପ୍ରଶାସନ କରିବେ ବୋଲି ଆସିଥିଲେ। ଆମ ଗାଁ ଯୋଉ କାଦୁଅ ଆଉ ପ୍ରସାସନ କଣ କରିବେ ସେମିତି ଏ ଯୋଉ ନେଇକି ପଳେଇଲେ ଆଉ। ବର୍ଷାକୁ ତାପରେ ଆମ ଗାଁରେ କାଲି ଦିଟା ବାହାଘର ଥିଲା।
ଓହ।
ଆଉ କଣ ଆଜି ଖାଇବାକୁ କରୁଛନ୍ତି?
ଥୋଣ୍ଡା ବି ହେଇ ଯାଇଛି ମତେ।
ହଁ।
ଖାଇବା କଣ ଏ ଯୋଉ ରୁଟି କରିବି ଭଜା ହେବ ଇଏ ପୁଅ ବିଦ୍ୟାଳୟକୁ ଯିବ ବଡ଼ ହୁ ଛୋଟ ପୁଅ ଯାଇଛି ତ ତି ଯୋଉ ଖାଇବାକୁ ନେଇକି ବିସ୍କୁଟ। ଆଉ ରୁଟି ହବ ଭଜା ହବ ଆଜି ଆମ ଗାଁ ରେ ଗୋଟେ ଶନି ଠାକୁର ପଚିଷ୍ଟା ହେବେ।
ଆଜ୍ଞା।
ଆଉ ଦେଖିବା ଅରୁଆ ଫରୁଆ ଖାଇଦେବା ଆଉ ଆନ
ହଁ ହଁ ପ୍ରତ୍ୟଙ୍ଗ ଘରେ କହି ଯାଇଛନ୍ତି। ଅରୁଆ ଖାଇବା ପାଇଁ।
ଖାଇଦବା ଆଉ ଶନି ଠାକୁର ବନ ଠାକୁର ମାନେଇବେ ସେ କଳସ ନେବେ ଆମ ଯୋଉ ମା ହରିକା କଳସ କଳସ ନେବେ ଆଉ ଆମେ ଟିକେ ଅରୁଆ ଫରୁଆ ଖାଇଦେବା ଆଉ ଘରେ କରିଦେବା ଅରୁଆ ଆଜି ଆଉ।
ହଁ ହଁ ଯଜ୍ଞ ଫଜ୍ଞ ହବ ବୋଧେ।
ଯଜ୍ଞ କରିବେ ହଁ ବାରଟାରୁ ଆରମ୍ଭ ହବ। ରାତି ଦଶଟାରେ କଥା ସବୁ କହୁଥିଲେ ତ। ଏଇ ହ
ବହୁତ, ସବୁ ବର୍ଷ ହୁଏ ନା ଏ ବର୍ଷ ସବୁ ବର୍ଷ ଏମିତି ଯଜ୍ଞ ହୁଏ ନା ଏଇ ବର୍ଷ ପ୍ରଥମ?
ଏଇ ବର୍ଷ ନୂଆ କରିଛନ୍ତି ତ ଉମ ସେ ବୋଧେ କାର ବୋଧେ ମାନସିକ ଫାନସିକ ଅଛି ସିଏ ଗୋଟେ କଣ ସିଏ ଗୋଟେ କରିଛନ୍ତି ହଁ ସେ ପ୍ରତ୍ୟେକ ଶନିବାରେ ପ୍ରତ୍ୟେକ ଶନିବାର ଯାଆନ୍ତି ସେଠି କଳସ ଫଳସ ଏମିତି ପାଣି ଫାଣି ଢାଳିବା ପାଇଁ ଶନିବାରେ ଉସ୍ତ ଗଛପ
ଆ ସେ ତାଙ୍କୁ ସେ ନଅ ଜଣଙ୍କୁ ବୋଧେ କହିଛନ୍ତି କି ଆଉ ଅଧିକ ଲୋକ କୁ କହିଛନ୍ତି। ମୁଁ ଭଲିକି ଜାଣିନି ଏପଟେ ଯିବେ କଳସ ନେଇକି ଦେଖିଲେ ହବ।
ହୁଁ ହୁଁ। ନାଇଁ ଆମର ସେ ଆମ ଏଇ ଆମ ଗାଁ ରେ ସେମିତି ଆମ ଜେଜ ଲଗେଇଥିଲେ ବରଗ ଓସ୍ତ ଗଛ।
ଆଜ୍ଞା।
ଫାଷ୍ଟ ବରଗଛ ଲଗେଇଥିଲେ ତାଙ୍କୁ ତାପରେ ଜଣେ କହିଲେ ଯେ ଖାଲି ବରଗଛ ରହେନି। ବର ଓସ୍ତ ଯୋଡି କରିକି ଲଗାନ୍ତି।
ହଁ।
ଏଠୁ ଆମ ଜେଜ ବର ଓସ୍ତ ଲଗେଇକି ତାଙ୍କୁ ବାହାଘର କରିଥିଲେ। ଆମର ଯେକୌଣସି କାମ ନିମତ ହେଲେ ଆମର ପ୍ରଥମେ ଆଗେ ସେଇଠି ନେଇକି ନୂଆ ଲୁଗାପଟା ପିନ୍ଧାଯାଏ ପୂଜା କରାଯାଏ। ତାପରେ ଆମ ଘରେ ଯେକୌଣସି ଶୁଭ କାମ କରାହୁଏ।
ଓହୋ।
ଆମ ଜେଜ ଯେ ତୁ ବାହାଘର କରି ଥିଲେ ବର ଓସ୍ତଙ୍କୁ ଆ ସେଇଠି ଗାଁରୁ ଜଣେ ଉଁ ଆଙ୍କୁ ମାନେ ସେ ବଡ଼ ଭାଇ ହିସାବ ହେବେ। ସେ ବିଲରେ ହଳ କରୁଥିଲେ କଲା ପରେ ହଳ କରୁଥିଲି ତାଙ୍କ ଲଙ୍ଗଳ ବାଜିଲା ଠାକୁରଙ୍କ ଠେଇଁ।
ହଁ।
ସେ ବିଲରୁ ବାହାରିଥିଲେ ଜଣେ ଠାକୁ ଠାକୁର ତାଙ୍କ ଆ ସେ ଠାକୁରଙ୍କ ନାଁ ଦେଇଚନ୍ତି ବିଲେଇଶୁଣି ସେଥିପାଇଁ।
ଉଁ
ସିଏ ଆଣିକି ସେଇଠି ବର ଅସ୍ତ ମୂଳେ ରଖିଥିଲେ ଆମର ସେ ସେଥିପାଇଁ ନାଁ ସେଠି କଣ ବିଲେଇ ଶୁଣି ଠାକୁ ରାଣୀ ଅଛନ୍ତି ଗାଁରେ ସମସ୍ତେ ବି ଯାଆ ମାନନ୍ତି ଠାକୁରଙ୍କୁ। କୁ ବହୁତ ପୂଜାପୂଜି କରନ୍ତି। ଆଉ ଏବେ କିଛି ଦିନ ହବ ସେ ଆଉ ଜଣେ ଦିଅର ହେବେ ସିଏ ଏଇ ଯ ଶନି ଠାକୁର ଆଣିକି ରଖିକି ପୂଜା ପୂଜି ସେମିତି କରୁଥିଲେ।
ଆଜ୍ଞା।
ଏବେ ନୂଆ ଘର ସେଠି ଖଣ୍ଡେ କରିକି ଆଜି ବହୁତ ଲୋକଙ୍କ ପାଇଁ ସେମିତି ପୂ ଯଜ୍ଞ କରୁଚନ୍ତି ଆଉ ବହୁତ ଲୋକଙ୍କୁ ଖାଇବା ପିଇବା ବ୍ୟବସ୍ଥା କରିଚନ୍ତି।
ହଁ।
ଆଉ ସମସ୍ତିଙ୍କୁ ନିମନ୍ତ୍ରଣ ଯାଇଁକି କରିଚନ୍ତି ଘରେ ଘରେ ସମସ୍ତେ କହିଚନ୍ତି।
ହୁଁ
ଆଉ ଆଉ ମୋ ସୁ ସ୍ୱାମୀଙ୍କୁ ବି କହୁଥିଲେ ଯେ ତମେ ପୂଜାରେ ବସ ବୋଲି।
ହଁ।
ସେ ଆଉ ତମ ଜେଜ ଯେହେତୁ ଲଗେଇଥିଲେ ଆଉ ତମେ ବସ। ସେ କହିଲେ ନା ଆମ ଜେଜ ଲଗେଇଥିଲେ ଆମ ଜେଜେ ତ ତାଙ୍କର ବାହାଘର ଫା କରେଇ ଦେଇଚନି। ଆଉ ଯେହେତୁ ତମେ ଏତେ କଷ୍ଟ କରିକି କରିଚ। ଆଉ ଉଁ ତେଣୁ କରି ତମେ ନିଜେ ପୂଜାରେ ବସ।
ହଁ ହଁ।
ଆମେ ବସିବା ଟା ଠିକ୍ ନୁହେଁ ଜଣେ ସବୁ କରୁଚି ଆମେ ବସିବା ଟା କଣ ଠିକ୍ ଆମ ଜେଜେ ଯେହେତୁ ଲଗେଇଥିଲେ ଆମେ କଣ ବସିବା ଟା କଣ ଠିକ୍? ନା ଆମେ ଜେଜର୍ ତାଙ୍କର କଣ ଇଏ ଥିଲା ସେ ତାଙ୍କର ଲଗେଇକି ବାହାର କରିଦେଇଥିଲେ କି ଇଏ କରି ଆମେ ସେଥିପାଇଁ ମନା କଲୁ ଆମେ ସହଯୋଗ କରିବୁ। କିନ୍ତୁ ଆମେ ପୂଜାରେ ବସିବୁନୁ ଅ ସିଏ ବସନ୍ତୁ।
ଓହୋ ସେ ଠାକୁର କାମ ଗୋଟେ ଆଉ
ହଁ ଜଣେ କାହିଁକି ମନରେ କାହିଁକି ତାଙ୍କର ଇଏ କଣ ଅଫସ୍ସ ରହିବେ, ସିଏ ଯେହେତୁ ଏତେ ଠାକୁରଙ୍କୁ ମାନୁଚନ୍ତି ଠାକୁରଙ୍କ ପାଇଁ ଏତେ କଷ୍ଟ କରିଚନ୍ତି ଆଉ ଆମେ ବସିବାଟା ଠିକ୍ ନୁହେଁ ଆମ କ ତେବେ ଯେହେତୁ, ଆମେ ଯେ ସାହାଯ୍ୟ କରିବୁ, ଆମେ ଯାଇ ଯେଠି, ଯେତିକି ଆମେ ପାରିବୁ ସେତିକି ସାହାଯ୍ୟ କରିବୁ, ଆଉ ଆମେ ବସିବାଟା ଠିକ୍ ଉଚିତ ମନ ହେଲାନି, ମଣିଷ ଲୋକ କଣ କହିବେ ସେଥି ହଁ
ଓ ହୋ ଅଁ, ଶନ ଠାକୁର କୁହନ୍ତି, ଭଲ ମାନେ ଶନି ପୂଜା କଲେ -ଗ୍ରହ ଫ୍ରହ କଟିଯାଏ ନାଇ କି,
ହଁ - ହେଇ ତାଙ୍କ ପାଖରେ ଟିକେ ରାଶି ତେଲ ଆଉ ଯୋଉ ସୋରିଷ ତେଲ, ହଁ ସେଇ ସବୁ ତ, ଠାକୁରଙ୍କୁ ନେଇକି ଚଳା ହୁଏ, ଆଉ ଯୋଉ ଆମର ଅପରାଜିତା ଫୁଲ ଠାକୁରଙ୍କର ତ, ବେଶୀ ପ୍ରିୟ।
ଅପରାଜିତା ଫୁଲ, ତାଙ୍କର ତ ମେନ୍ ଅପରାଜିତା ନାଇ କି
ହଁ
ଅନେକର ଆଉ ସୋରିଷ ତେଲ ବି ପୂଜା କରନ୍ତି ରାଶି ଯୋଉ ରାଶି ତେଲ। ଦୀପ ଜାଳନ୍ତି
ହଁ
ଆଉ ଶନି, ଓଷା କର ନା
ହଁ, ମୁଁ ଶନି ଓଷା କରେ।
ଅଁ-ହଁ, ସିଏ କଣ ସେ ଯୋଉ ଗଛ ମୂଳେ ପାଣି ଫାଣି ଢାଳିକି ଆ କେତେ ପାଣି ଶହେଆ ନା ସାତ ନଅଟା କେତେ ଯୋଉ ନଟା ଯ ଏତେ ମାନସିକ କରି ଢାଳି ଦିଅ ନା କଣ?
ହଁ, ଯିଏ ଯେତିକି ମାନସିକ କରିବ, ଯୋଉ ତାଙ୍କର ନିଜର ପିଲା ଛୁଆଙ୍କ ନାଁରେ ଯିଏ ଯେତିକି ମାନସିକ କରିକି ପୁଣି ଢାଳନ୍ତି ଆଉ ଆମର ଏଇଠି ଆମର ହୁଏ, କୋଉଠି ସେ ମ ମର ଶିବ ମନ୍ଦିର ଗୋଟେ ଅଛି ସେ ଶିବ ମନ୍ଦିର ପାଖରେ, ମନ୍ଦିର ଶନି ମନ୍ଦିର ହେଇଚି ସେ ପୁ ପୁରାତନ ର ମନ୍ଦିର, ଆଉ ସେଠି ସମସ୍ତେ- ସ୍ତ୍ରୀ ଲୋକ ଯାଇକି, ଗାଁ ର ବହୁତ ଲୋକ ତ ଯାଇକି, ସେଇଠି ପୂଜାପୂଜିି କରନ୍ତି।
ହଁ
ନା, ଆଉ ତାପରେ ଏବେ ନୂଆ ଯେହେତୁ ହେଲାଣି, ଆଉ ଆମେ ଏତେ ଦୂରକୁ କାହିଁକି ଯିବୁ ଏଇଠି, ଏଥର ପୂଜାପୂଜି ହବ ଆଉ
ହଁ, ହଁ ପାଖରେ ଭଲ ନା, ଏତେ ବାଟ ଯାଇକି ପୂଜା କରିକି ଆଇଲା ବେଳକୁ
ହଁ, ସେଠି ଗଲା ପରେ ସେଠି ଯୋଉ, ଆଜିକାଲି ସ୍ତ୍ରୀ ଲୋକ ଜାଣିଥିବେ ସେ ଯୋଉ ଭୋକ ପାଇଁ ବି ମାଡଗୋଳ ହୁଅନ୍ତି।
ହୁଁ ସବୁଆଡେ, ସବୁ ଗାଁରେ ସେଇଟା ଅ
ହଁ, ଭୋଗକୁ ଧରିକି ବସିଥିବେ, ତାପରେ ଭୋଗ ଆଣିଲା କୁ ପୁରା ମାଡ ଗୋଳ କରିବେ। ଏମିତି ହୁଅନ୍ତି ମାନେ ଆଜିକାଲି ଯୋଉଠି ମାନେ କହୁଛୁ ଶହେଟା ପୁରୁଷ ଲୋକ ଥିବେ ଆଉ ସେଠି ଟିକେ ପା ପାଟିଶୁଭୁ ନଥିବ ଯେ ପୁରୁଷ ଲୋକ ଅଛନ୍ତି ବୋଲି ଆଉ ପାଞ୍ଚଟି ଯଦି ସ୍ତ୍ରୀ ଲୋକ କୋଉଠିଥିବେ ସେଠି ସେ ପୁରା ହାଲ୍ଲା ମଚେଇ ଦେଉଥିବେ।
ହଁ ହଁ ସେଇରା ପରେ ବୈଶାଖ ମାସରେ ବହୁତ ଖରା ମାନେ
ହଁ ମୁଣ୍ଡ ଫଟା ଖରା ସେତେବେଳେ। ଦିନ ସାରା ଉପାସ ହେଇକି ଗାଧୁଆ ବେଳେ ମାନେ ଗୋଟେ ଦିଟା ବେଳକୁ ଯାଇ ଯୋଉ ପୂଜା କଲା ବେଳକୁ ପୁରା ହାଲତ ଖରାପ ହେଇ
ଓହୋ ଆପଣଙ୍କ ପିଲା ସବୁ ଖାଇ ପିଇ ସାରିଲେଣି?
ହଁ ସକାଳୁ ଏଇ ଛତୁଆ ଟିକେ ଟିକେ ସବୁ ଖାଇଛନ୍ତି।
ହୁଁ ହୁଁ।
ଘରେ ଭାଜିକିି କରିିଥିଲି ଛତୁଆ।
ହଁ।
ଆଉ ଏଇ ଚାଉଳ ଯୋଉ ବିରି, ମୁଗ ଗହମ, ବାଜରା ଆଉ ଆମର ମାଣ୍ଡିଆ ଏମତି ସବୁ ପକେଇକି ହୁଁ। ଛତୁଆ କରି ଦେଇଥିଲି।
ସବୁ ଭଜା ହୁଏ ନା?
ହଁ।
ହୁଁ ହୁଁ।
ସବୁ ଭାଜିିକି ଗୁଣ୍ଡ କରିଦେଇଚି। ହଉ ବାନ୍ଧବୀ ଆଉ କେତେବେଳେ ଟିକେ ଫାଙ୍କା ହେଲେ ଏମିତି କଲ କରୁଥିବା କଥା ହଉଥିବା ଆଉ କିଛି ଖରାପ ଭାବିଲ କି କଲ୍ କରିଲି ବୋଲି?
ନାଇଁ ନାଇଁ ନାଇଁ ନାଇଁ ଫାଙ୍କା ହେଲେ କରିବି ଆଉ। ରଖୁଚି ନମସ୍କାର।
ନମସ୍କାର।